ହୁଁ, କଣ କରୁଛୁ ତୁ?
କଣ ଏମିତି ଅଛି ଦିଦି, ତୋମେ କଣ କରୁଚ?
କିଛି ନାହିଁ ଲୋ ଶୁଇଚି।
ଓ ହଁ।
କଣ ଖାଇଚୁ?
କିଛି ନା ଏମିତି କିଛି ନାଇ କେକ୍ ଗୋଟେ ଖାଇଥିଲି। ତୋମେ ଯା।
ନାଇଁ ଲୋ ମୁଁ ଖାଇନି କିଛି ମୋର ତ ଏବେ ସରିଲା କାମ।
ହୁଁ, ହୁଁ, ହୁଁ।
ହି
ପଢାପଢି କଣ କେମିତି ଚାଲିଚି ତୋମର?
କଣ ପିତ୍, ତୁ କଣ ପଢୁଛୁ?
ମୁଁ କିଛି ନାଇଁ। ହଁ ଏମତି ଇଚ୍ଛା ତ ଲାଗୁନି ପଢିଆକୁ ଆଉ କଣ କରି ହେଲେ ବି ପଢିବାକୁ ବାଧ୍ୟ।
ହଁ ପରା। କେମିତି ପଢବା ଯେ ମୋତେ ବିଜାର ଲାଗୁଚି।
କୁହନି। ଆମ କଲେଜ୍ ଟିକେ ଯିବାର ଥିଲା ଏ ମଝିରେ ସିଏଲସି ଆ
ଏ ହଁ, ହଁ ସିଏଲସି ଆଣି ଯିବା, ମିଶିକି କେବେ ଯିବା?
କେବେ ଗୋଟେ ଯିବା ମାନେ ଆପ୍ଲାଏ କ ହୁଁ, ଗଲେ ଆପ୍ଲାଏ କରିଦେଲେ ସେ ଟିକେ ଲେଟ୍ ରେ ଆଉଚି ବୋଧେ ସିଏଲସି ନା?
ଏବେ ପୁଣି ପଇସା ବି ନେବେ ସିଏଲସି ପାଇଁ ବୋଧେ?
ଭ-କଣ ପାଇଁ ଆଗରୁ ପଇସା ନଉନଥିଲେ ସିଏଲସି ପାଇଁ?
ଲେଖି ଗୁଡ କ ଛାଡିଥିଲେ ତୁ ଦେଖିଛୁ ନୋଟିସ୍?
ଗ୍ରୁପ୍ ରେ ଛାଡ଼ିଥିଲେ? ନାଇଁ ତ କିଛି ନୋଟିସ୍ ଆସ
କଣ ସବୁ କଣ ସାର୍ଟିଫିକେଟ୍ ପାଇଁ କେତେ ଦୁଇଶହ ପଚାଶ ଏମିତି କଣ କଣ ସବୁ ଲେଖିଥିଲେ?
ହଁ ନାଇଁ ନାଇଁ ସାର୍ଟିଫିକଟ୍ ପାଇଁ ତ ନେଉଛନ୍ତି ପଇସା ଯେ।
ପ୍ଲସ୍ ଥ୍ରୀ ବେଳେ ତ ନଉନଥିଲେ?
ଆମର ନେଇଥିଲେ।
ହୁଁ, ହୁଁ ଆମର କିଛି ନେଇନଥିଲେ ପଇସା। କେତେ ନେବେ ଯେ ପଇସା?
ହଁ ପରା।
ଫ୍ରୀ ରେ ଦେଇଥିଲେ ଆମକୁ।
ହୁଁ, ତୋମ ପ୍ଲସ୍ ଥ୍ରୀ ସାର୍ଟିଫିକେଟ୍ ସବୁ ଯାକ ମିଳିଲାଣି ତ?
ହଁ, ତୋମକୁ ଦେଲେଣି?
ଆମକୁ ଦେଲେଣି ଗୋଟେ ଦେଲେଣି ଯେ, ଆଉ ଗୋଟେ ମେନ୍ ସାର୍ଟିଫିକେଟ ନା କଣ କଣ ଆଉ ଗୋଟେ ଯୋଉ ଥାଉଛି।
ଆଣି ଯାଉନୁ ଜଲଦି ପରେ।
ସେଥିରୁ ଆସୁଛି ଯୋ ସାଟ
ଆସିନି ତ ଆମର ତ ଆସିଲାଣି ବରହମ୍ ପୁର୍ ରୁ।
ଏଇଠି ଓମେନ୍ସ କଲେଜରେ ସବୁବେଳେ ଲେଟ୍ ହୁଏ ନାହିଁ କି ସବୁ କାମରେ?
ହ- ହଁ- ହ ଦେଖ୍ ମାନେ ବେଶୀ ବର୍ଷ ପରେ ହେଲେ ପରା ଖୋଜିବା ପାଇଁ।
ହଁ ବେଶୀ ବର୍ଷ ପରେ ହେଲେ। ଅ ମିଳୁନି ମାନେ ମିଳୁନି ମାନେ କଣ ହଁ। ହଁ ରହିଯାଉଛି ପୁଣି ଆହୁରି ନେଇ ଆସିଲନି ଏଇଟା ନାଇଁ ସେଇଟା ନାଇଁ ଏମିତି କହୁଛନ୍ତି।
କାଇଁ କେଆଣୀ। ଅନିଶାର ଫର୍ମ ସବୁ ଆମେ ଆଣିଲୁଣି।
ଅ ହ ହ। ହଁ ଏବେ କେବେ ଗୋଟେ ଯିବି ନହେଲେ କଲେଜ୍ କୁ ଧରି ପାଇଲେ ହବ।
ଓହୋ କର।
ହୁଁ ହୁଁ।
ଘରେ କଣ କରୁଚନ୍ତି ତମର?
ହୁଁ।
ଘରେ କଣ କରୁଚନ୍ତି?
ଅଛନ୍ତି ଏମିତି ସବୁ। ଆଜି ସଣ୍ଡେ ନା ଆଉ ଟିକେଲେ ଦଶଟା ଆଡେ ଚର୍ଚ ଫର୍ଚ ଜିବୁ ଆମେ।
ହୁଁ ହୁଁ କେତେବେଳେ ଆସିବୁ?
ଆଇଲା ବେଳକୁ ଘଣ୍ଟେ ହେଇଯାଉଛି।
ହୁଁ ପରା ବୁଲି ଯିବା ଟିକେ କୁଆଡେ ହେଲେ।
ହୁଁ ଆଜି ତ ପାଗ ଆଜି ଭଲ କର୍
ଓହୋ ପରା ଭଲ କରିଚି।
ହୁଁ।
କାଲି ନା ହଁ।
ବିଚାରିଆ ଲ ଘରେଇଟା।
ହୁଁ ମତେ ତ କୁହନି ଏମିତି ବିଜାର ଲାଗୁଛି ପଢିବାକୁ ତ ଟାଲି ଇଚ୍ଛା ହୋଉନି ସତ କହୁଛି।
ଏ ମମି କେତେ ଅଛି ତୁ ଜମା ସାରିପାରିବୁନୁ ଜମାନେ। ଏତେ ଓଟିଭେଟ୍ ତୁ ଟିକେ ମେଥ୍ ଟିକେ ଷ୍ଟାର୍ଟ କରେ ତାପରେ କେମିତି ଲାଗୁଛି ଦେଖିବୁ।
ଏ ଏବେ ଯୋଉ ଏକ୍ଜାମ୍ ଥିଲା ନାଇ କି?
ବେସ୍ଥି ମେଥ୍ ବେସ୍ଥି। ପୂର୍ଣ୍ଣିମାକୁ ମାନେ ବେଶୀ ମେ୍ଥ ଅଶିଟା ଆଣିଛୁ।
ମତେ କିଛି କୁହନି ମେଥ୍ ରେ ଅ ଅକ୍ଷର କା
କେତେ ଦିନ ଲାଗିବ ମୁଁ?
ହଁ ଅଲଗା ଅଲଗା ଯାକ ତମେ ଇଜିରେ ହେଇଯିବ।
ଦୁର୍ଗା ଯା ମେଥ୍ ବେଶୀ କଷ୍ଟ ଆହୁରି ଏବେ ପିଓରେ ନାଇଁ କି?
ହୁଁ।
ଖାଲି ଥାର୍ଟି ଫାଇଭ୍ ମାର୍କ ର ଆସୁଛି।
କଣ ମେଥ୍ ଟା ଥାର୍ଟି ଫାଇଭ୍?
ହଁ ନା ମେଥ୍ ଥାର୍ଟି ଫାଇ ଇଂଲିଶ ଫୋର୍ଟି।
ହୁଁ।
ସେଟା ଶହେ ଅଶି ମାର୍କକ୍ରାମ୍ ହବ।
ଓ ହଁ ଶହେ ଅଶି ସଡ ଜାଣିଛି ଯେ ସବୁ ତ ହେଇବ ମେଥ ବଲାବେଳକୁ ଟିକେ
ହଁ ବରା ମେଥ କହିଲା ବେଳେ ମେଥ ଯେମିତି ହେଲେ ଦେଖିବାକୁ ପଡିବ। ମେଥ ନହେଲେ କିଛି ହବନି ଜାଣିଚୁ ନା ମୁଁ
ଯେମିତି ବି ଟିକେ କେତେଟା ଠିକ୍ ନ କଲେ ହବ
ନେଲେ ହୁଅନ୍ତା ଯେ କାହାର ନେବି ଜାଣିପାରୁନି?
ହୁଁ ଦେଖ ଯୋଉଟା ଟିକେ କ୍ଲାସ ଠିକ ଠାକ
ୟୁଟୁଵୁରୁ ବି ବି ଖୋଜି ଖୋଜି କ୍ଲାସ କଲାବେଳେ ଟାଇମ ହଉନାହିଁ।
ସେଇଟା ପୁର ବୁଝିବାକୁ ପଡିବ ଆମର ତ ମୂଳ ତ ମ
ମ ପୁରା ସେ ଦେଶୀ ରୁ ଷ୍ଟାର୍ଟ କରିବାକୁ ପଡିବ।
ହୁଁ। ମୁଁ ତ କହିଲି ପରା ଏତେ ଇୟଅର ଓଡିଆ ପଢି ପଢି ଆହୁରି
ପୁଣି ଇଂଲିଶ ବି ଥାର୍ଟି ଫାଇପ ମାର୍କ ଇଂଲିଶ ବି ପୁରା ଷ୍ଟାର୍ଟ କରିବାକୁ ପଡିବ।
ହୁଁ।
ହୁଁ ହୁଁ କରଲ।
ହଁ ନ ପାଠ ପଢିଲେ ତ କିଛି ବାଟ ନାହିଁ ଆଉ।
ହୁଁ ହୁଁ ତମ ନ କହୁଥିଲେ ନି ସର ବିଲା ବସ୍ଖେ ପିୟର
ଆମେ ଦେଖ ଶୁଣ ଶୁଣ ଆମେ ଏତେ ଦିନ ଘରେ ରୁ କେତେ ରହିଲୁ ଆମ କଲେଜ ସର କେତେ ଦିନ ହେଲାଣି କୁହ ତ?
ମେ ରୁ ସରିଲାଣି ଜୁନ ରୁ ସବୁ ସରିଗଲା କାମ ଆମର। ଓହୋ ଆରେ ହୋ। ଏପ୍ରିଲ ରୁ ଆମର ସବୁ ସରିଗଲା ମେ ବେଳେ ପୁରା ଫ୍ରି ଥିଲୁ।
ଏପ୍ରିଲ୍, ମେ, ଜୁନ୍। ଏଇଟା ମାତ୍ର ତିନି ମାସ ଏବେ ଏଇଟା କଣ ଜୁଲାଇ ଚାଲିଛି କି ନାଇଁ ତ ଜୁନ ତିନି ମାସ ସ ହେଲାଣି ବେକାର ସମୟ ବରବାଦ ପୁରା ବରବାଦ ତିନି ମାସ।
ଏ ଲେମ୍ବୁ ଲଗେଇଲୁ ଯେ କେନ୍ତି ଠିକ୍ ହେଲା ଟିକେ ଉପି?
ସେଇଟା ଲେମ୍ବୁ ଏମତି ଲଗେଇଲି ଯେ ଆ ଆଜି ଟିକେ କାଡଲି ଯେ ମାନେ ଆ ମାନେ ନଖ ଏମିତି ମାର୍ ଲେ କି ଏତେ ୟେ ହଉନି ମାନେ ଚୋଳିବ ଟାଇପ୍ ଏମତି ଦୁଇ ତିନି ଥର
ଲେମ୍ବୁ ଅଛି ଯେ ମୁଁ ଲେମ୍ବୁ ପାଣି ପିଇବା ପାଇଁ ମୁଁ ବି ଆଜି ଲଗେଇବା ଆଜି ସଣ୍ଡେ। ହୁଁ ଡେରିରେ ଟିକେ ଗାଧେଇବି ଭାବୁଛି।
ହଁ ଟିକେ ଲଗେଇ ଦେବ କେତେ ମିନିଟ୍ ରଖିଦେବ। ଆଉ ତମର ସେ ଆଲୋଭେରା ଅଛି ନା ଆଲୋଭେରା ଟିକେ ଏମତି ଘୋଷିଦେବ ବୋଲେ ଟିକେ ଏ ଲିମ୍ବ ପତ୍ର ନାଇକି?
ହଁ ଲିମ୍ବପତ୍ର ବି ଅଛି ଆମ ଘର ସାମ୍ନା ରେ।
ପତ୍ର ଯଦି ତମେ ଯଦି ଚୁଟିରେ ଲଗେଇବ ବାଟି ବାଟିକି ନା କଣ କହୁଛନ୍ତି ଇନଫେକ୍ସନ ଇନଫେକ୍ସନ ନାଇ ଯେ ମାନେ ଯାହା ଟିକେ ହଉ। ହଁ କୁଣ୍ଡା କୁଣ୍ଡି ହେଉଛି ସେଟା ଟିକେ ବନ୍ଦ୍ ହେଇଯିବ। କହୁଛନ୍ତି ସେ ଲିମ୍ବ ପତ୍ର ଆଣ ଗ୍ରାଇଣ୍ଡ କର ଏଇଟା କର।
ଆମ ଘର ସାମ୍ନା ରେ ଅଛି ଜାଣିଛୁ ଶେଖର ଏ ଯୁ କୁଣ୍ଡିଆ କୁଣ୍ଡେଇ ହେଲେ ସେଇଟା ଗ୍ରାଇଣ୍ଡ କରିକି ପିଇଲେ ବି ଭଲ ହଉଛି ସେଟା ବେଶୀ ପିତା ହଉଛି।
ଲିମ୍ବପତ୍ର।
ହଁ
ଆଉ ଜାଣିଛ ଆଲୋଭେରା ଗ୍ରାଇଣ୍ଡ ଆଲୋଭେରା ରୁ ସେ ଯୋଉ ଇଏ ବାହାରୁନି ରସ ସେଇଟା ବି ଗ୍ରାଇଣ୍ଡର କରି ପିଉଛନ୍ତି କିନ୍ତୁ ଗୋଟେ କଷା କଷା ଲାଗୁଛି କିନ୍ତୁ ସେଇଟା ଆଇସ ପୋକଉ ଶୁଣ ଶୁଣ ସେଇଟା ସେଠା ନାଇକି ଆଇସ ପକଉଛନ୍ତି
ହୁଁ ସେଟା ମୁହଁରେ ଲଗେଇଲେ ଟିକେ ପା ଟିରେ ବାଜିଗଲେ ଏମିତି ପିତା ଲାଗୁଛି ଆଉ ସେଇଟା ଚୁଟି ପିଇଲେ ବିଷ ପିଇଲା ଭଳିଆ ଲାଗିବ।
ସେଇଟା ଦେହ ପାଇଁ ବେଶି ମାନେ ପେଟ ଥଣ୍ଡା ରଖିବ ବୋଲି ପୁଣି ମାନେ ସେଟା ଆଇସ ସେଡ ପକଉଛନ୍ତି। ତାପରେ ସେଟା ଗ୍ରାଇଣ୍ଡ କରିକି ସେଟା ପିଉଛନ୍ତି ପୁଣି।
ହଁ ପରା
ସେଇଟା ମେଡିସିନ ବୋଲି କହୁଛନ୍ତି ସବୁ ତ ନେଚୁରାଲ ଯାକ ମେଡିସିନ ଏମିତି ସେମିତି କହୁଛନ୍ତି ଆ ଆମ ଦେହକୁ ହଜମ ହଉନି।
ମୋର ତ ଜମା ହବନାଇଁ।
ଆଉ ମନ୍ଦାର ମନ୍ଦାର ଫୁଲ।
ହଁ ମନ୍ଦାର ଫୁଲ ବି ବାଟିକି ଲଗଉଛନ୍ତି।
ସେଇଟା ହଁ ସେଇଟା ଯଦି ମନ୍ଦାର ଫୁଲ ପତ୍ର ସେଇଟା ଯଦି
ଅନିମା ଜାଣିଛୁ ଏ ସବୁଠୁ ବେଷ୍ଟ ହେଉଛି। ମେଥି ଲଗେଇବୁ ଏତେ ତୋର ଚୁଟି ପୁରା ସ୍ମୁଥ ସିଲକି। ସାଇନି ହେଇଯିବ ଜାଣିଛୁ ନା ନାଇ।
ମେଥି।
ମେଥି ଲଗେଇଲେ ମେଥି ର ସ୍ମେଲ୍ ହିଁ ଗୋଟେ ଅଲଗା।
ମୁଁ ଯୋଉ ତେଲ ଯ କରୁନି ସେଠି ମେଥି ପକଉଛି ଯେ ବା ସ୍ନା ଟା ବଢିଆ ହେଉଛି।
ସେମତି ନାଇ ମେଥି ଭାଜିବୁ ନଡିଆ ତେଲରେ ଗ୍ରାଇଣ୍ଡ କରିବୁ। ତାପରେ ସେଟା ପାଣିରେ ବତରେଇକିନା ରଖିଦବୁ ତା ପରେ ଯୁଦିନ ତୁ ଚୁଟି ଧୁଇବୁ
ତ ପରା ପଡୁଛି ଏଟା କର ସେଟା କର ହେଟା
ମେଥି ମୁଣ୍ଡରୁ ଛଡ଼େଇବା ବହୁତ୍ କଷ୍ଟ କିନ୍ତୁ ଓ ୟୁଜ ମାନେ କଲେ ଭଲ ସେଟା ମୁଁ ଆଗରୁ କରୁଥିଲି ଆଗରୁ ମାନେ ପ୍ଲସ ଟୁ ଟାଇମ ରେ ଏବେ କାଇଁ କିଛି ନାଁଇ
ହୁଁ ହଁ ପରା। ଏ ଏଜ୍ ରୁ ଯଦି ଆମ ଚୁଟି ଫୁଟି ଝଡିଯିବ ବୋଲି ଆମର ଆଉ କଣ କୋଡିଏ ଏକୋଇଶି ବୟସ ରୁ-
ନଥିବ
ହଁ ପରା-
ଚିନ୍ତା ଇଆଡେ ପାଟ, ଫାଠ ପଢି, ପଢି।
ଏ ଟିକେ କଣ ହେଲେ ଓଭର ଥିଙ୍କିଙ୍ଗ ହେଇଯାଉଛି। ଏ କଣ କଣ ସବୁ ହେଇଯାଉଛି।
ଓହୋ କହିଲ।
କଣ ହେଇଗଲା
ମୁଁ କେସ ରା ସରିପାରିବିନି ଗୋଟେ ପଟେ ମୁଁ। ହଁ ପରା।
ସବୁ ସାରି ହେବ ମେଥ୍ ଏକା ସାରି ହଉନି ମାନେ ଅଟେ ହାର୍ଡ ପ୍ରଭୁ ମୁଁ ତ ସେ ଏ ଆ ହେଇଥିଲା ହୁଁ ସେଠି ତ ଭାଇରେ-
ଦେଖେ ସେଇଠି ଯଦି ଆରାଇ ମିନଟ ଯଦି ଏମିତି ଆସିଲା। ପିଓରେ କେମତି କ ମାନେ କେମତି ଆସିବ ଭାବେ।
ଏଟ ତ ମୁଁ କଣ କରିବି ମୁଁ କିଛି ଜାଣିପାରୁନି। ଖାଲି ସିଲାବସ ଲେଖେ। ଏ ଏ ଯେ ତମେ ଯୋଉ କହୁଥିଲ-
ହୁଁ ଯୋଉ ଅନିଷାର ଦିଦି ତାକେ ହେଇଛନ୍ତି।
ହଁ ହଁ ହଁ।
ଏ ତୋ-
ହୁଁ ପଢାପଢ଼ି ସେମିତି କଲେ ସିନା।
ସେଇଟା, ପ୍ରିଲିମ୍ସ, ମେନ୍, ପୁଣି ଏଗଜାମିନ କରୁଚୁ।
ହମ ପାଠ ଦେଖ, ସେ ଚାକିରିୀ ଦେଖ।
ହଁ କର ବେଶୀ ଭଲ ଟା। ପିଅ କେମିତି କଣ ଏ ଏବେ ଆସନ୍ତା ଟିକେ କଣ କଣ ବୋଲିନି। ବାହାରନ୍ତା ଟିକେ ବ ଆମେ ପକାନ୍ତୁ ପଢନ୍ତୁ। ହିଁ ପର କିଛି ପାଇଁ ବର୍ଷେ କଣ
ବଡ଼ ବିରକ୍ତ ଦିଦି।
ହୁଁ କ ଭଲ।
କଣ ଖାଇଲଣି?
ନାଇଁ ମୁଁ ତ ଖାଇନି, ଟିଉସନ ସରିଲା ଅଛି। କଣ ପିଲା ଆସୁଛନ୍ତି ଏବେ।
ହୁଁ
ହୁଁ ହ୍ୟାଲୋ
ହଁ ହୁଁ କହ।
ହୁଁ
ଟିଉସନ ବି କଲା ବଳେ ମୁଣ୍ଡ ବଥା ହଉଛି, ସକାଳୁ।